ହାଲୋ ହାଲୋ। ହଁ କୁହ।
କଣ କରୁଚ?
ମୋ ଝିଅ ପାଇଁ ଘୁରା ବନଉଚି।
ହଁ କାଲି କୁଆଡେ ଯାଇଥିଲ?
କାଲି କୁଆଦେ ଯାଇଥିଲି, କାଲି ବୁଲି ଯାଇଥିଲି।
ଉ ହୁଁ ରଜ କେତେ ଦିନ ପାଳନ କରାଯାଏ?
ରଜ ତିନି ଦିନ ପାଳନ କରାଯାଏ।
ଫାଷ୍ଟ ରଜର ନାମ କଣ?
ପହିଲି ରଜ, ତାପରେ ରଜ ସଂକ୍ରାନ୍ତି, ତାପରେ ସଜବାଜ। ଆଉ ଭୂମି ଦହନ ଏତିକି। ରଜରେ ଆମେ ପାନ ଖାଉ, ଲୁଡୁ ଖେଳୁ, ସବୁ ଝିଅ ମାନେ ବୁଲି ଯାଆନ୍ତି ରଜ ଦୋଳି ଖେଳନ୍ତି। ଆଉ ନୂଆ ଡ୍ରେସ ପିନ୍ଧନ୍ତି, ତିନି ଦିନରେ ତିନିଟା ଡ୍ରେସ ଆଚ ଖାଲି ପାଦରେ ଚାଲନ୍ତିନି। କଦଳୀ ପ-ପଟୁଆ ପିନ୍ଧିକି ଚାଲନ୍ତି। ତମର ଆଗୁକୁ ତାରେ ମହାନଦୀ ମୁଁ କୁସ୍। ତମେ ବି ଯାହାହେଲେ କଥାବାର୍ତ୍ତା କରିବ ଖାଲି ନା କି ମୁଁ ଖାଲି ମାନେ କହିବି। ଆଜ୍ଞା ରୁହ ଆଉ କଣ ପଚାରିବ ତୁମେ?
ପଚାର ପଚାର ସେମିତି ପଚାର ପାଟି କରନା।
ହୁଁ। ଅ କେଉଁ ଗଛ ମାନେ ଥରେ ସେ ଥରେ ତାର ଫଳ ଦେଇ ସାରିଲା ପରେ ନଷ୍ଟ ହେଇଯାଏ।
ନଷ୍ଟ ହେଇଯାଏ।
ହୁଁ କ ରେ ପଡିବ। କଦଳୀ ଗଛ। ମାନେ ତା ସେ ଥରେ ହିଁ ଯେମତି ସେ ଥରେ ହିଁ ତାର ଫଳ ଦବ। ବୁଝିଲ। ତମେ ବେଶୀ କଥା ହୁଅ ଯୋଉ କଥା ନହେଲେ ଏଡୁ ଆଉ କିଛି ବି କଲ୍ ରେ ବି ଆସିବନି।
ଆଉ ତାପରେ ଯୋଉ
ହୁଁ।
ଓଡ଼ିଶାରେ କେଉଁ ଠାକୁର ପ୍ରସିଦ୍ଧ?
ଓଡିଶାର କେଉଁ ମୁଁ ପଚାରୁଛି ତମେ ଆନ୍ସର ଦବ ହେଲା ସେଟା କୋଉ ଜାଗାରେ ଅଛି? ଆଉ ଆମେ ହେଟେ ହେଟେ କଣ କଣ ସବୁ ଅଛି କହିବ ଓଡିଶାରେ କେଉଁ ଠାକୁର ପ୍ରସିଦ୍ଧ?
ଉଁ ଜଗନ୍ନାଥ
ହୁଁ ସେଟା କୋଉଠି?
ପୁରୀରେ।
ଉଁ ହ ପୁରୀ ଯାଇଛ କେବେ?
ହୁଁ।
କେବେ ଯାଇଥିଲ?
ଏଇ ଦିଇ ହଜାର ଛବିଶରେ
ଦି ହଜାରେ ଛବିଷ ରେ ଯାଇଥିଲ ଉଁ କେତେ ଦିନ ରହିଲ?
ଦି ଦିିନି।
ଦି ଦିନି କଣ କଣ ବୁଲିଲ? ବୋହୁ। ଟିକେ ଲା
ଆ ହଁ କୁହ।
ହ
ହ୍ୟାଲୋ।
ହଁ।
କୁହ।
ଆଉ ପୁଅ ରଥଯାତ୍ରା କେବେ ପଡୁଛି? ଏଇ ଦୁଇ ହଜାର ଛବିଶର କେବ କେବେ ରଥଯାତ୍ରା ପଢୁଛି?
ସେଇଟା ମୋର ମନେ ନାହିଁ ସରି।
ସ ଏଇ ସତର ତାରିଖ ରଥଯାତ୍ରା।
ହଁ ସତର ତାରିଖରେ।
ହଁ। ସେ ରଥରେ କେଉଁ କେଉଁ ଠାକୁର ବ-ବସିକି ଯାଆନ୍ତି କୋଉଠିକି ଯାଆନ୍ତି? ରଥଯାତ୍ରା ବିଷୟରେ କିଛି କୁହ?
ଉଁ ମୁଁ ବି ତି-ତିନି ଜଣ ଠାକୁର ଥାଆନ୍ତି। ଜଗନ୍ନାଥ ବଳଭଦ୍ର ସୁଭଦ୍ରା। ତାପରେ ଆଉ କଣ କୁହ?
କଡେ ଯାଆନ୍ତି ସେମାନେ?
ତାଙ୍କ ମାଉସୀ ମା ଘରକୁ।
ତ ମାଉସୀ ମାଙ୍କ ନାଁ କଣ?
ଜାଣିନି।
ହୁଁ ଘୁଣ୍ଡିଚା।
ହଁ ହଁ ଗୁଣ୍ଡିଚା।
ହୁଁ ଆଉ କଣ? ଆଉ କଣ ଆମର ଓଡିଶାର ପର୍ବ ତବୁ କଣ କଣ ଅଛି?
ରାକ୍ଷୀ ପୂର୍ଣ୍ଣିମା ରଥଯାତ୍ରା ଦୋଳ ପୂର୍ଣ୍ଣିମା।
ରାକ୍ଷୀ ପୂର୍ଣ୍ଣିମା ରାକ୍ଷୀ ପୂର୍ଣି ବିଷୟରେ କଥା ହବା ରାକ୍ଷୀ ପୂର୍ଣ୍ଣିମା ବିଷୟ ହେଲା ରାକ୍ଷୀ ପୂର୍ଣ୍ଣିମା କୋଉ ମାସରେ ପଡେ ଜାଣିଛ? ମେ ଜୁନ୍ ଜୁଲାଇ ଅଗ୍ ଆଠ ନମ୍ବର ମାସ ଟା। ଆଠ ନମ୍ବର ମାସଟା କଣ ଗଣିଗଣି କୁହ ଆଠ ନମ୍ବର ମାସଟା କୋଉଟା? ମାନେ ଏଇନେ ୟା ପର ମାସ ଟା ହିଁ ପଡିବ ରାକ୍ଷୀ ପୂର୍ଣ୍ଣିମା।
ହୁଁ।
ଏଟା କୋଉ ମାସ ଚାଲିଚି।
ଉଁ ଯୋଉ ରଥଯାତ୍ରା ଟାଇମ୍
ଆରେ ଏଟା କୋଉ ମାସ ଚାଲିଚି ଜାଣିନ। ଜୁଲାଇ ମାସ। ଜୁଲାଇ ପରେ କୋଉ ମାସ ଆସିବ।
ଅଗଷ୍ଟ।
ହୁଁ ଅଗଷ୍ଟରେ ଆନ୍ସାର୍ ଟା କୁହ କୋଉ ମାସରେ ହେଲେ ରାକ୍ଷୀ ପୂର୍ଣ୍ଣିମା ପଡେ।
ଅଗଷ୍ଟ ମାସରେ।
ହୁଁ ରାକ୍ଷୀ ପୂର୍ଣ୍ଣିମାରେ ଆମେ କଣ କଣ କରୁ।
ଠାକୁରଙ୍କୁ ରାକ୍ଷୀ ପିନ୍ ପିନ୍ଧାଉ।
କୋଉ ଠାକୁରଙ୍କୁ ରାକ୍ଷୀ ପିନ୍ଧାଅ ତମେ।
ଉଁ ମାନେ ଠାକୁର ଘରେ ଜେନ୍ ଯେତକ ସବୁ ରାକ୍ଷୀଥିବ। ତାପରେ ଜଗ ଜଗନ୍ନାଥ ଠାକୁରଙ୍କୁ ରାକ୍ଷୀ ପିନ୍ଧାଯାଏ।
ହୁଁ।
ତାପରେ ଗାଈ ମାନଙ୍କୁ ବି ପ୍ରଭୁ ଉଁ ମାନେ ବଳଦ ମୁଁ ଯୋଉ ଗାଈ ମାନଙ୍କୁ ପୂଜା କରିକି ରାକ୍ଷୀ ଭିଡା ଯାଏ।
ହୁଁ ତାପରେ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧାହବ।
ଭାଇମାନଙ୍କୁ ହେତିକି ଭାଇମାନାଙ୍କୁ ରାକ୍ଷୀ ଭିଡା ଯାଏ।
ହଁ ତାପେରେ ଆଉ କଣ ଦୋଳର ହୋଲି।
ଆଁ
ହୋଲି ହୋଲି ଆମେ କଣ ପାଇଁ ପାଳନ କରନ୍ତି। ହେ ହୋଉ କଣ ପାଇଁ ମାନେ କଣ କରନ୍ତି ହୋଲିରେ।
ହୋଲିଣ ଫାଷ୍ଟ ତ ମେନ୍ ତ ରାଧାକ୍ରିଷ୍ଣ ମାନଙ୍କ ପାଇଁ ପାଳନ କରାଯାଏ।
ହୁଁ।
ହୁଁ। ରାଧାକୃଷ୍ଣଙ୍କ ପାଇଁ ପାଳନ କରାଯାଏ। ଠାକୁର ଦୋ ଦୋଳିରେ ବସିକି ବୁଲନ୍ତି।
ଠାକୁର ମାନେ ଯୋଉ ଉଁ ପ ପଞ୍ଚଦୋଳ ଆମର ହୁଏ। ହେପଟରେ ଆଜି ଠାକ ଠାକୁର ସବୁ ଉଁ ଇଏ କରନ୍ତି।
ହୁଁ।
ବୁଲନ୍ତି।
ହୁଁ। ତାପରେ ହୋଲି ଲଗାଲଗି ହୁଏ ଆମେ ପରସ୍ପର ହୋଲି ଲଗାନ୍ତି। ସବୁ ମଜା ମସ୍ତି କରନ୍ତି।
ହୁଁ।
ତାପରେ ଆଉ କଣ ପୂର୍ବପୂର୍ବାଣି ଅଛି ଆମର। ମହାଭାରତ ରାମାୟଣର ବିଷୟରେ କଥା ହବା।
ଜଣା ଅଛି କିଛି ମହାଭାରତ ବା ରାମୟାଣ ବିଷୟରେ ନା ଜାଣିନ।
ଏମତି କିଛି ଇଏ ଟାଇପ ର ଆଉ।
ହଁ ତମେ କୋଉ ଠାକୁରଙ୍କୁ ବେଶୀ ମାନ।
ମୁଁ ହୋଉଚି ଲ କ୍ଷ୍ମୀ ଠାକୁରଙ୍କୁ ବେଶୀ ମାନେ।
ହଁ ଆଉ କୋଉ କୋଉ ମନ୍ଦିର ଯାଇଚ ତମେ।
ନାଇଁ
ଆଜ୍ଞା।
କହିଲି କୋଉ କୋଉ ମନ୍ଦିର ଯାଇଚ ସାଇଲେଣ୍ଟ ବେଶି ରହିବନି କଥା ହବ ବେଗି ବେଗି।
ଉଁ ସିଏ ସି ଯାଇଚି ଯୋଉ ଉଁ କପିଳାସ।
ହୁଁ କପିଳାସରେ କୋଉ ଠାକୁର ଅଛନ୍ତି?
ସେ ଶିବ ଠାକୁର।
ହଁ ଆଉ କୋଉ ମନ୍ଦିର ଯାଇଚ?
ମୁଁ ଯାଇଚି ଯୋଉ ଉଁ ପୁରୀ।
ପୁରୀରେ କୋଉ କୋଉ ଠାକୁର ଅଛନ୍ତି?
ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା।
ଉଁ।
ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା।
ହୁଁ ସେମାନେ ସେମାନେ କଣ ମାନେ ରିଲେସନରେ ସେମାନେ କଣ ହେବେ ଜଗନ୍ନାଥ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ହୁଁ ଆଉ କଉ ମନ୍ଦିର ଯାଇଚ?
ଆଉ ଯାଇଚି ଯଉ
ଉଁ।
ସାଇ ମନ୍ଦିର।
ହୁଁ ଉଁ। ଆଉ ତମ ଗାଁରେ କଉ ମନ୍ଦିର ଅଛି କୁହ ଆଗ?
ଗାଁ ରେ ଶିବ ମନ୍ଦିର ଅଛି, ହନୁମାନ ମନ୍ଦିର ଅଛି, ଦେନ୍ ଜଗନ୍ନାଥ ମନ୍ଦିର ଅଛି।
ଶିବଙ୍କର କେତ୍ ହୁଁ ଶିବଙ୍କର କେତେଟା ଛୁଆ ପିଲା ଆଉ କଣ କଣ ତାଙ୍କ ନାଁ? ହଁ କଣ?
ତ କାର୍ତ୍ତିକ।
ହୁଁ ଠିକ ସେ ଆଉ ଶିବଙ୍କ ସ୍ତ୍ରୀଙ୍କ ନାଁ?
ହ ହୁ
ଶିବଙ୍କ ସ୍ତ୍ରୀଙ୍କ ନାଁ କଣ? ହାଲୋ।
ସରସ୍ଵତୀ ହଁ ପାର୍ବତୀ ସରି ପାର୍ବତୀ।
ଶିବଙ୍କ ସ୍ତ୍ରୀଙ୍କନା ସରସ୍ଵତୀ?
ନୁହେଁ ପାର୍ବତୀ ମ ମୋର ମନେ ପଡିଲାନି ତାପରେ କୁହ।
ହଁ ହଉ ତମେ ଏଥର କୁସ୍ଚିନ ପଚାର ମତେ। ହଁ ହଉ କନଫ୍ୟୁଜ ହେଇଗଲ ହେଟା କିଛି କଥା ନାଇଁ ହୁଏ ହେଲା। କେତେ ମିନିଟ ହେଲାଣି। କୁହ ଆଉ କଣ।
ଆଉ ଉ। ହ
ଫଳ ମୂଳ ନା କୁହ ଫଳ ଆଁ ଫଳର ନାଁ କୁହ ଫଳ?
ଆଉ ତମେ କାଁ ତମର କୋଉ ଫଳ ଫେବରାଇଟ୍?
ମୋର ମତେ ଭଲ ଲାଗେ ଫଳ ସବୁ ଫଳ ମୁଁ ବହୁତ ଭଲ ଲାଗେ ବାନାନା କଦଳୀ, ସେଉ, ଅଙ୍ଗୁର। ଆଉ କଣ ଲିଚୁ ଭଲ ଲାଗେ। ଆଉ ତମକୁ କଣ ତରକାରୀ ଭଲ ଲାଗେ?
ମତେ ପୋଟଳ
ପୋଟଳ ତରକାରୀ ଭଲ ଲାଗେ ଆଉ ପୋଟଳ କୁର୍ମା।
ହୁଁ ପୋଟଳ ତରକାରୀ କଁ ଖାଇଦେବି ତେଲରେ।
ତେଲରେ ମାନେ?
ହୁଁ
ଓହୋ ଭ ହେରାତ ତାହେଲେ ଭଜା କୁହାଯିବ ନା?
ଆରେ ମାନେ ଯୋଉଁ ଗୁଁ ଯୋଉ ତରକାରୀ ପାଇଁ ଭଜାଯାଏ ସେଇଟା।
ଓହୋ ମାନେ ଖାଲି ଯୋଉ ତେଲରେ ଫ୍ରାଏ କରାଯାଏ ହେଇରା ତମକୁ ହୁଁ ଆଉ କଣ ତରକାରୀ ଭଲ ଲାଗେ ଉଁ ନନ ଭେଜ ଭିତରେ। ହୁଁ ଆଉ ନନ ଭେଜ ଭିତରେ କୁହ।
ନନଭେଜ ଭିତରେ ମତେ ମଟନ୍ ଚିକେନ ଟା ଭଲ ଲାଗେ ସରି ମଟନ
ମଟନ ନା ଚିକେନ?
ଚିକେନ୍।
ହୁଁ ହୁଁ। ଚିକେନ ଭଲ ଲାଗୁଛି ଚିକେନ ର କଣ କଣ ସବୁ ଜାଣିଚ? ମାନେ ଚିକେନ ହାଡ଼ ଭଲ ଲାଗେ ନା ମାଂସ ଭଲ ଲାଗେ?
ମାଂସ ଭଲ ଲାଗେ।
ଆଉ କଣ ମତେ ପଚାର?
ଆଉ ତମକୁ କଉ ତମ ଫେଭରାଇଟି ଫ୍ରୁଟ୍ସ୍ କଣ?
କହିଲି ପରା ମତେ ସବୁ ଫ୍ଲୁଟ ଭଲ ଲାଗେ ଖାଇବାକୁ।
ତମ ଫେବ ଫେବରାଇଟ ଭେଜିଟେବୁଲ?
ଭେଜିଟେବୁଲ କୁ ଲାଗେ ମତେ। ଗୁଆର ଭେଣ୍ଡି ଉ
ତମ ଫେବ୍ରୀ ଟିମ୍ପଲ?
କଣ? ଟେମ୍ପୁଲ ପୁରୀ ପୁରୀ ପୁରୀ। ହଁ।
କେତେ ମିନିଟ ହେଲାଣି ତ ଦେଖ?
ହେଇଗଲାଣି ଦଶ ମିନିଟ ଆସ ଏଥର।
ହଁ।